ଓ, ହ୍ୟାଲୋ।
ହ୍ୟାଲୋ। ନମସ୍କାର ଭାଇ।
ନମସ୍କାର। ଭଲ ଅଛନ୍ତି?
ହୁଁ ଭଲ ଅଛି। ଆପଣ ଭଲ ଅଛନ୍ତି?
ହଁ ଭଲ ଅଛି। ଆଉ ଶରୀର ସୁସ୍ଥ ସବଳ ତ?
ହଁ ଶରୀର ସୁସ୍ଥ ସବଳ ଅଛି। ସକାଳ ଖାଇବା ଖାଇସାରିଲେଣି?
ଖାଇସାରିଲିଣି। ଆଉ ଘରେ ସବୁ ମମି, ବାବା ସବୁ କେମିତି ଅଛନ୍ତି?
ହଁ ମା, ବାପାଙ୍କ ଦେହ ଭଲ ଅଛି।
ଆଚ୍ଛା ଆଚ୍ଛା। ଆଉ ଆପଣ କହୁଥିଲେ? ଆପଣଙ୍କ ର କଣ ମୁଣ୍ଡ ବଥା ହଉଛି? ସେଇଟା ଟିକେ କମିଲା?
ନାଇଁ କମିଲା। ଖରା ପାଇଁ ଟିକେ ବାହାରକୁ ଟିକେ କାମ ରହିଯାଉଛି। ବାହାରେ ଟିକେ ବୁଲାବୁଲି ବେଶି ଟିକେ ବୁଲାବୁଲି କରୁଛି ଆଉ।
ଆଚ୍ଛା ବାହାରେ ବୁଲାବୁଲି କଲେ କଣ ହବ କି? ଯୋଉ ଖରାଟେ ଏବେ ଖରା ଅଧିକ ହଉଛି ନା। ସେଇ ଖରା ଅଧିକ କ ମୁଣ୍ଡରେ ପଡିଲେ ମୁଣ୍ଡ ବଥା ହୋଇଥାଏ। ବୁଝିଲେ ନା? ଆପଣ ଟିକେ ଓ ଆର ଏସ୍ ପାଣି ଟିକେ ସେବନ କରନ୍ତୁ ଠିକ ହେଇଯିବ। କିଛି ଅସୁବିଧା ନାହିଁ।
ୱଆର୍ସ ପାଣି ତ ପିଇବା ହଉଛି। ଲେମ୍ବୁ ପାଣି ମଧ୍ୟ ତା ପିଉଛୁ। ପରେ ବି ଖରା ପାଇଁ ଟିକେ ଗରମ ରହୁଛି ତ, ଗରମ ରହିଲେ ମୁଣ୍ଡ ଟା
ହଁ ଗରମ ହେଲେ କଣ ହୁଏ ନା ଦେହରୁ ଝାଳ ବହୁତ ମାତ୍ରାରେ ବାହାରେ। ବୁଝିଲେ? ତ ଦେହରେ ଜଳୀୟ ଅଂଶ ବହୁତ କମିଯାଏ। ସେଇଥିପାଇଁ ଆମର ଦେଖନ୍ତୁ ଆମର ମସ୍ତିଷ୍କରେ ସତୁରି ଭାଗ ଜଳରେ ତିଆରି ବୁଝିଲେ ନା ତ ଟିକେ ବି ଜଳ ଅଂଶ କମିଗଲେ ଦେହରେ ସିଏ କଣ କରେ କି ମାନେ ଦେହରେ ବିଭିନ୍ନ ପ୍ରକାର ସିଏ ଲକ୍ଷ୍ୟଣ ଦେଖାଏ ଯେମିତି କିି ମୁଣ୍ଡ ବଥା ହବା ପଣ ଲାଗିବା ନିଦ ନ ଏଇ ଭଳିଆ ସମସ୍ତେ ସବୁ ଯାକ ଦେଖାଇଥାଏ ନା କଣ କହୁଛନ୍ତି?
ହଁ-ହଁ ଠିକ୍ କଥା
ଏଥିପାଇଁ ଆମେ ପ୍ରଚୁର ମାତ୍ରାରେ ପଇଡ ପାଣି ପିଇବା ଏବଂ ଯେମ୍ତି କିି ପାନୀୟ ଜଳ ଜିନିଷ ଓଆର ଏସ୍ ପିଇବା ତରଭୁଜ୍ ଖାଇବା ଖାଇବ ବର୍ଷା ଖରା ଦିନ ତ ପ୍ରାୟ ସରିଗଲାଣି ତଥାପି ବୁଝିଲେ ବ
ଏତେ ଟିକେ ମୌସୁମ୍ ଟିକେ ଚେଞ୍ଜ ମାନେ ଏ ଏବର୍ଷ ଟିକେ ବ ଖରା ଟା ପ୍ରଚୁର ମାତ୍ରାରେ ହଉ ତ ସେଥିପାଇଁ ଟିକେ ମ ଚେଞ୍ଚେ ହେଇନି ନା।
ହଁ ବିରକ୍ତ ଲାଗିଲାଣି ଗୋଟିଏ ପାଗ ବହୁତ୍ ଦିନ ଯାଏ ରହିଲେ ବହୁତ୍ ବିରକ୍ତ ଲାଗେ ବୁଝିଲୁ ନା ସେଇଭଳିଆ ସମସ୍ୟା ହଉଚି।
ନାଇଁ ଏ ପାଗ ମାନେ ଠିକ୍ ଠାକ୍ ରହୁଚି କିନ୍ତୁ ଆମକୁ ଲାଗୁଚି ସେ ଖରାପ୍ ଅଛି ବୋଲି କାହିଁକି ନା ଆମକୁ ଦେଖନ୍ତୁ ଆମେ ବର୍ଷା ଯଦି ଋତୁରେ ଯଦି ଅଧିକ ଦିନ ବର୍ଷା ଲାଗି ରହିଲା ମାନେ ଆମେ କହିଲେ ଯେ ଆମର କାର୍ଯ୍ୟ ଠିକ୍ ସେ ହଉନାହିଁ ଆମେ ଗୋଟେ କାମୁକୁ ଯାଇପାରୁନୁ ଲେଟ୍ ହେଇଯାଉଚି ବର୍ଷାଟା କାହିଁ ଛାଡିଲାଣି ଆମେ ଏଇଆ ଭାବୁଚନ୍ତି। ଖରା ଦିନରେ ଯଦି ଖରା ଟିକେ ଅଧିକ ହେଲେ ଖରା ହଉଚି ଅଂଶୁଘାତ ହଉଚି କୌଣସି କାମ କରି ହଉନି ଏଇଟା ଲାଗୁଚି ଶୀତ ଦିନରେ ଯଦି ଶୀତ ଅଧିକା ହେଲା ଆମେ ବି ତାଦେରିବି ବିରକ୍ତ କରୁଚେ ଶୀତ ଛାଡୁ ମଣିଷ ଜୀବନ ତ ସେଇଥିପାଇଁ ଆମକୁ ସେଇଭଳିଆ ଲାଗୁଚି।
ହଁ ଆପଣ ଠିକ୍ କଥା କହିଲେ। ଆମେ ଖରା ହେଲେ ବି ଅସୁବିଧା ବର୍ଷା ହେଲେ ବି ଅସୁବିଧା। ଶୀତ ହେଲେ ବି ଅସୁବିଧା-ଅସୁବିଧା ନାହିଁ ଦେଖିବାକୁ ଗଲେ କିନ୍ତୁ ଯେତବେଳେ ପ୍ରବଳ ମାତ୍ରାରେ ହୁଏ ନା ଆମ ଦେହ ଆଉ ସହିପାରେନି।
ହଁ ଆମେ ସେ ଗୋଟେ ଜିନିଷ ଟାକୁ ଅ ଦିଇ ଦିନ ଦେଖିଲା ବେଳକୁ ଆମୁକୁ ଭଲ ଲାଗୁନି।
ଭଲ ଲାଗୁନି ଏବଂ ବହୁ ମାତ୍ର ତାପରେ ଦେଖନ୍ତୁ। ଖରା ବି ଦେଖନ୍ତୁ ଆଗ ଦଶ ବର୍ଷ ଏବେ ଯୋଉ ଯେତେ ଜୋରରେ ଯେତେ ଖରା ହଉଚି ଏବେ ଦେଖନ୍ତୁ ଆମର ପାଖାପାଖି ପଇଁଚାଳିସି ଡିଗ୍ରୀ ସେଲସିଅସ୍ ତାପମାତ୍ରା ଯାଉଛି ଆଗୁରୁ ଏତିକି ତାପମାତ୍ରା
ହାଲୋ।
ହଁ କୁହନ୍ତୁ।
ହାଲୋ ଶୁଭଯାଉଚି।
ହଁ-ହଁ ଶୁଭା
କୁହନ୍ତୁ।
ମୁଁ କହିଲି ହଁ। ସେଇଭଳିଆ ପ୍ରବଳ ମାତ୍ରାରେ ଖରା ହେଲେ ବୁଝିଲେ ନାଁ। ସେଇ ଦଶ ବର୍ଷ ତଳେ ସେତିକି ଖରା ନଥିଲା। ଏବେ କଣ ଅସହ୍ୟ ଖରା ଯୋଗୁଁ କି ମାତ୍ରାରେ? ଅସହ୍ୟ ମାତ୍ରାରେ ଖରା ହଉଚି। ଏଇଥିପାଇଁ ତ ବିରକ୍ତ ଲାଗୁଚି ଆଉ ଆଜିକାଲି ଦେଖନ୍ତୁ ବିନା ଏସିରେ ରହି ହଉନି ସେମିତି ତାର ଅବସ୍ଥା ହେଇଗଲାଣି। ବୁଝିଲେ ଆଗ ଲୋକ ଏସିି କିଣୁଥିଲେ ମାନେ ନିଜର ଜୀବନର ସ ହଁ ଶୈଳୀ କି ଟିକେ ମାନେ ବଢ଼େଇ ଚୋଡ଼େଇକି ରହିବା ପାଇଁ ଟିକେ ଆରାମ ରେ ରହିବା ପାଇଁ ବୁଝିଲେ। କିନ୍ତୁ ବର୍ତ୍ତମାନ୍ ଏସିି ଟି ବର୍ତ୍ତମାନ୍ ଆଉ କୋଉଁ ଆରାମ ଦାୟକ ନାହିଁ। ଏସିି ଟି ବର୍ତ୍ତମାନ ନିହାତି ଜରୁରୀ ହେଇଯାଇଛି। ଆଜି କାଲି ର ଦିନରେ। ନାଁ କଣ କହୁଚନ୍ତି?
ହଁ ଆଗରୁ ତ ଏସି ଲୋକ ମାନେ ଲୋକମାନେ ଜାଣି ହିଁ ନଥିଲେ। ତାଙ୍କୁ ଏଇ ଖରା ଟା ଥିଲା ସେତେବେଳେ ବି ଥିଲା ମଧ୍ୟ ମାନେ କଣ ହୁଏ କହିଲ? ସେତେବେଳେ ଫ୍ୟାନ୍ କି ଏସି ଜାଣି ମାନେ ନ ଥିଲା ଯଉଥିପାଇଁ କି ତାଙ୍କୁ ଏଇ ଖରା ଦିନରେ ଖରା ର ମାନେ ତାଙ୍କୁ ଏଇ ଖରା ଟା ତାଙ୍କୁ ଜଣା ପଡୁନଥିଲା। ଆମେ କିନ୍ତୁ ଏବେ କଣ କହୁଚୁ ଆମେ ସ
ଆପଣ ଗୋଟେ କଥା ଠିକ କହିଲେ କିନ୍ତୁ ଏଇ ଖରାର ମାତ୍ରା ଟା ଏତେ ମାତ୍ରା ନଥିଲା ଖରାଟା।
ହଁ ଏବେ ଟିକେ ମାତ୍ରା ବି ବଢ଼ିଛି ଆଉ ଦୁଇରେ ଆମକୁ ଟିକେ ଅଧିକ ଲାଗୁଛି କାହିଁକିନା ଆମେ ଟିକେ ସୁବିଧାରେ ରହିଗଲା ଆମେ ଟିକେ ଅଧିକାଂଶ ସମୟ ଥଣ୍ଡାରେ ରହିଯାଉଚନ୍ତି ଯେତବେଳେ ଆମେ ଯୋଉଁ ଖରାକୁ ବାହାରୁଚୁ ନାଁ ଆମେ ସେ ଖରା ଟା ଆମ ଦେହ ସଜ୍ଜ କରିପାରୁନି ସହିପାରୁନି।
କହିବେ ତାହା ବି ଠିକ୍ କଥା।
ହଁ।
ଏବେ ଦେଖନ୍ତୁ ଗୋଟେ ମାନେ ଗାଡି ଟି ଆଗ ଗାଡି ଯୋଉଁ ଥିଲା ଛୋଟ ଛୋଟ ଗାଡି ଗୁଡାକ ଲୋକ ଯିବା ଆସିବା କରୁଥିଲେ ତାହିଁରେ କିଛି ମାନେ ଥଣ୍ଡା ପାଇଁ କିଛି ବ୍ୟବସ୍ଥା ନଥିଲା। ଯଦି ବି କୋଉଁଠି ଥାଏ। ଗୋଟିଏ ଛୋଟ ଟେବୁଲ ଫ୍ୟାନ୍ ଟି ଲାଗି ଥାଏ। ବୁଝିଲେ ନାଁ ସେଇ ଟେବୁଲ ପଙ୍ଖାରେ ଆପଣଙ୍କର ଦିନ ତ କଟୁଥୁଲା ଯାହା ବି ବୁଝିଲେ ଯେତେ ଦୂର ବି ଯାଆନ୍ତୁ ସେ ଟେବୁଲ ପଙ୍ଖା କେବଳ ସେ ବି ସିଏ ଯିଏ ଗାଡି ଚାଳକ ତା ପାଇଁ ଥିଲା। ବୁଝିଲେ ବଡ ବଡ ବସ୍ ଗୁଡା କରେ। କିନ୍ତୁ ଏବେ ଆଉ ନାଇଁ ଏବେ ଆପଣ ଯୋଉଁ ଚାରି ଚକିଆ ଯାନ କିଣିଲେ ବୁଝିଲେ ତାହିଁରେ କମ୍ପାନୀ ଆଗରୁ ଦେଇ ଦେଇଥାଉଚି ଆମର ଶୀତଳ ବ୍ୟବସ୍ଥା। ବୁଝିଲେ ସେଇତ ହଉଚି ଅସୁବିଧା ଆଉ ବୁଝିଲେ
ଆଗରୁ ଦେଖନ୍ତୁ ଆଗରୁ ଲୋକମାନେ ଚାଲିକି ଗଲେ। ହୁଁ। ଦେଖ ଆମେ ଆରାମ ପାଇଁ ଦେଖ ଆଗରୁ ଲୋକ ଆଗରୁ ଲୋକ ଚାଲିକି ଯାଉଥିଲେ। ତାପରେ ଲୋକମାନେ ସାଇକଲ ଦେଖିଚ ଦୁଇ ଚକିଆ ସାଇକଲ। ସାଇକଲ ପରେ ଏ ଲୁନା କିମ୍ବା ସ୍କୁ ତର ମାନେ ଏମତି ଗାଡି ବାହାରିଲା ତାପରେ ଚାରି ଚକିଆ ଯାନବାହାନ ମାନେ କଣ ଦେଖ ସେଇ ସାଇକଲ ସେଇ ଖରାରେ ମଧ୍ୟ ଜଣେ ଚାଲିକି ଯାଉଥିଲା ନା ତା ଖରା ଟା ସେ ସଜ୍ଜ କରି ପାରିଥିଲା ତାକୁ ଲାଗୁନ ଥିଲା ଯେ ଖରା ଏତେ ଯୋରେ ହଉଛି ବୋଲି। ତାପରେ ଜଣେ ସାଇକଲ ରେ ଗଲା ତାକୁ ମଧ୍ୟ ଲାଗୁନଥିଲା ସେ ଖରା ଟା ବାଜେ ତା ଦେହରେ ନା ଆମେ କିନ୍ତୁ ଯେବେଠୁ ଏସି କୁଲର ମଧ୍ୟରେ ରହିଲେ ଯୋଉ ଗାଡି ଭିତରେ ଆମେ ଖାଲି ଗାଡି ବାହାରକୁ ଯଦି ଗଲେ ଆମକୁ ଲାଗିଲାକି ବହୁତ ଜୋରରେ ଖରା ହଉଛି। ସହି ହଉନି ଆମ ବଡିଟା ଆମ ଦେହଟା ଆଉ ଆମ ଶରୀର ଆଉ ତାକୁ ମାନେ ସହି ପାରୁନି। ସେଇଭଳି ହିଁ ଏବେ ଅବସ୍ଥା ହେଇଗଲାଣି। ଯୋଉଠି ଚେଞ୍ଜ ହବାକଥା ସେଠାର ଲୋକମାନେ ବି ଚେଞ୍ଜ ହେଇଲେଣି। କୁହନ୍ତୁ।
ହଁ ତା ତ ଠିକ୍ କହିଦେଲେ ଆଉ ଆପଣ ମଝିରେ କୋଉ କାହାର। ଆପଣଙ୍କର କିଏ ଗୋଟେ ବନ୍ଧୁଙ୍କର ବାହାଘର ଥିଲା ବୋଲି କହୁଥିଲେ ଆପଣ ଯାଇଥିଲେ।
ହଁ ଯାଇଥିଲି।
ଆଉ କେମିତି କଣ କଟିଲା ବାହାଘର। ଏବେ ଦେଖନ୍ତୁ ମୁଁ ଗୋଟେ କିଛି ଦିନ ତଳେ ବାହାଘର ଯାଇଥିଲି ତାର ବି ବିବରଣୀ ଆପଣଙ୍କୁ ଦଉଛି ବାହାଘରରେ ଲୋକ ଆଜିକାଲି ମାନେ ପବିତ୍ର ଜିନିଷ ଭଲ ଜିନିଷ କରିବା ଛଡା ଅପେକ୍ଷା ବୁଝିଲେ ନା ବହୁତ ମାନେ ଟଙ୍କା ସାରିକି ବହୁତ ଦେଖେଇ ହେବାକୁ ଲୋକଙ୍କର ବହୁତ ମନ ବୁଝିଲେ ଯେମିତି କି ନାଚ ଗୀତ ଅଧିକ ପସନ୍ଦ କରୁଛନ୍ତି।
ଟିକେ ନେଇକି ଗଲେ ସାଧାରଣ ବାଜା ଟିକେ ଥାଏ ଢୋଲ ଟିକେ ଥାଏ ବାଣ ଦୁଇଟା ରୋସଣୀ ବାସ୍ ପାଲିଙ୍କି ରେ ସେଥିରେ ହିଁ ।
ତାପରେ ଦେଖନ୍ତୁ ତାହା ତ ଠିକ୍ ଅଛି ବୁଝିଲେ କିଛି କିଛି ମାତ୍ରା ଠିକ୍ ଅଛି କିନ୍ତୁ ଯୋଉ ଖାଇବା ପିଇବା କରିକି ଏତେ ଅଧିକ ଲୋକଙ୍କୁ ଡାକୁଛନ୍ତି ତାହା ବି ମୋ ମତରେ ଠିକ୍ ନାହିଁ କାରଣ ଦେଖନ୍ତୁ ଆଜି ଆପଣ ଭୋଜି କଲେ। ଦଶ ପ୍ରକାର ବିଭିନ୍ନ ପ୍ରକାର ଜିନିଷ ବ୍ୟଞ୍ଜନ ବନେଇଲେ। ତାପରେ ଆପଣଙ୍କର ଆଇସ୍କ୍ରିମ ରହୁଛି ଖିରି ରହୁଛି ମିଠା ରହୁଛି ରସଗୋଲା ବିଭିନ୍ନ ପ୍ରକାର ରସମଲେଇ ଭଳିଆ ସବୁ ଆଇଟମ୍ ଦେଲେ ବୁଝିଲେ ଲୋକଙ୍କୁ ଖାଇବାକୁ ଦେଲେ କିନ୍ତୁ ଲାଭ କିଛି ନାହିଁ। ଆଜି ଆପଣଙ୍କ ନିଜ ଲୋକ ସିନା ଆପଣଙ୍କୁ ମନରେ ରଖିବ। ପରଲୋକ ସିଏ ପୁରା ଭୁଲିଯିବ ବୁଝିଲେ ଏତେ ଲୋକଙ୍କୁ ଡାକିକି ଦେଖ ଦେଖେଇକି କରିବାଟା ଆଜି କାଲି ମୁଁ କିଛି ଏଇଟା କିଛି ଜରୁରତ ମନେ କରୁନି ବୁଝିଲେନା ଆବଶ୍ୟକ ମନେ କରୁନି।
ସେଇଟା ମାନେ ନକରିଲା ବେଳକୁ ଯୋଉ ବାକି ସେଇଟା ଭଲ ସେ ତାଙ୍କ ବାହାଘରରେ ଖାଇବା କରିନଥିଲେ। ମାନେ ସମସ୍ତଙ୍କ ମାଇଣ୍ଡ ଟା ଚେଞ୍ଜ ହେଇ ଚାଲିଛି।
ସାଧା ସିଧା ଟିକେ କରିଥିଲେ ଆଉ
ହଁ ସାଧା ସିଧା ହେଇଗଲା।
ତାହା ବି ବହୁତ ଭଲ ଜିନିଷ ଅଛି ଆପଣ ଯାହା କହିଲେ। ବୁଝିଲେ ନା ଆମେ ମୋ ହିସାବରେ ବାହାଘରଟିକୁ ଆପଣଙ୍କର ପୂଜାପୂଜି କାର୍ଯ୍ୟକ୍ରମ ଭଲରେ କରିବା କଥା। ଏବଂ ଯୋଉ ଖାଦ୍ୟପେୟ ପାନୀୟ ସବୁ ରହୁଚି ଏଗୁଡାକ ଟିକେ କମ କରିକି ଆମର ଯୋଉମାନେ ଆତ୍ମୀୟ ସଜ୍ଜନ ଅଛନ୍ତି। ନିଜ ନିଜର ଲୋକ ଅଛନ୍ତି ସେଇମାନଙ୍କୁ ଆମେ ଡାକିକି ସେମାନଙ୍କ ସହିତ ଆମକୁ ଯୋଉମାନେ ଆମ ଦୁଃଖରେ ସଥି ଦିଅନ୍ତି ଦୁଃଖରେ ଠିଆ ହୁଅନ୍ତି ସେଇମାନଙ୍କୁ ହିଁ ଡାକିକି ଆମ ଖୁସି ରେ ସାମିଲ କରିବା ଉଚିତ୍ ନା କଣ କହୁଛନ୍ତି?
ହଁ ଠିକ୍ କଥା। ପାରୁଛନ୍ତି ଯଦି କିଛି ବ୍ରାହ୍ମଣ ପଣ୍ଡିତ ମାନଙ୍କୁ ଯଦି କିଛି ଦାନ
ହଁ ଆବଶ୍ୟକ ଲୋକଙ୍କୁ ଦାନ ଠିକ୍ କଥା କହିଲେ। ଏଇଟା ଗୋଟେ ବହୁତ ମତେ ଖୁସି ଲାଗିଲା ଆବଶ୍ୟକ ଲୋକଙ୍କୁ ଦାନ କରିବା। ସେଇରା କଲେ ଇଭି ଆମର ବହୁତ ଭଲ ହବ। ମାନେ ମୁଁ ଭାବୁଚି ବହୁତ ଭଲ ପ୍ରଭାବ ପଡିଥାଏ ଆମ ଜୀବନରେ। ବୁଝିଲେ ନହେଲେ ତ ଯୋଉମାନେ ଆମର ମୁଁ ଯୋଉମାନେ କଥା କହିପାରିବେନି ଯେମିତି କିି ଗାଈ, ଗୋରୁ ଆମର କୁକୁର ଏମାନଙ୍କୁ ବି କିଛି କିଛି ଖାଦ୍ୟ ପ୍ରଦାନ କଲେ ବହୁତ ଭଲ ହୁଏ ନା କଣ କହୁଚନ୍ତି?
ହୁଁ ହୁଁ। ହଁ ଭାଇ ଆଜି ମୁଁ ରଖୁଛଚି ଆପଣଙ୍କୁ କାଲି କଲ ବ୍ୟାକ୍ କରିବି ଆଉ।
ଆଜ୍ଞା ଆଜ୍ଞା ଠିକ ଅଛି ଧନ୍ୟବାଦ ଆଜ୍ଞା।